ହାଲୋ।
ଶୁଣାଉଛି।
ହାଲୋ।
ହଁ ହାଲୋ ଶୁଭୁଛିି।
ହଁ, ଶୁଭୁଛି ଶୁଭୁଛି।
କୁହନ୍ତୁ କଣ କରୁଛନ୍ତି, ହୁଁ।
କଣ କରିବି ଏବେ ରାତି ଖାଇବା ସରିଲା ସବୁ ବାସନ ଫାସନ ମଜା ମଜି ସରିଲା।
ହୁଁ।
ଦିନ ଯାକ ତ ଟାଇମ ହଉନି ଟିକେ ସାଙ୍ଗମାନଙ୍କ ସହିତ ଗପିବା ପାଇଁ। ସେଥିପାଇଁ ଟିକେ ଫୋନ୍ ଧରିଥିଲି ଆଉ।
ହଁ, ହଁ। ଆଉ ଘର ସମସ୍ତେ ଖାଇସାରିଲେଣିି?
ହଁ, ଘରେ ସମସ୍ତେ ଖାଇସାରିଲେଣି।
ଉଁ କଣ କଣ ରାନ୍ ବନେଇଥିଲି ଆଜି?
ଆଜି ବନେଇଥିଲି ରୁଟି ଆଉ ଭେଣ୍ଡି ଆଳୁ ଭଜା ବନେଇ ଥିଲି, ସକାଳେ ଘାଣ୍ଟ ତରକାରୀ କରିଥିଲି ତ ସେଇଟା ଥିଲା ଟିକେ ହେଇଗଲା ଆଉ।
ହୁଁ, ହୁଁ। ଘାଣ୍ଟ ତରକାରୀ ଘାଣ୍ଟ ତରକାରୀ କେମିତି ବନେଇଲେ?
ଏ ଘାଣ୍ଟ ତରକାରୀ ପୁରା ବିନା ପିଆଜ ରସୁଣ ରେ ଆଜି ବନେଇଥିଲି।
ହୁଁ।
ଆ ଆ ଯଉ ଆମର ସବୁ ସବୁ ପରିବା ଯେମିତି ସାରୁ, ଆଳୁ, ଦେଶୀ ଆଳୁ ଦେଶି ଆଳୁ କୋଉଟା ବୁଝିଛ ତ ମାଟି ଆଳୁ କିନ୍ତୁ ଆମ ଆଡେ ଖମ୍ବ ଆଳୁ କୁହନ୍ତି।
ହଁ, ଖମ୍ବ ଆଳୁ ବି କୁହ
ଖମ୍ବ ଆଳୁ କୁହନ୍ତି, ଖମ୍ବ ଆଳୁ କ ଖାରୁ ଆଉ ବାଇଗଣ ଆଉ ବଡ଼ ବୁଟ ଆଉ ମଟର। ଏଇ ସବୁ ପକେଇକିରି ଗୋଟେ ଘାଣ୍ଟ ହବ ତା ସହିତ ମସଲା ହେଲା ଜିରା, ପାନମଧୁରୀ ଟିକେ ବାଦାମ, ଅଦା, କଞ୍ଚା ଲଙ୍କା ଆଉ ସେଟା କଣ ଡାଲଚିନି ଗୁ ଜୁରାତି ଏଇ ସବୁ ବଟା ହେଇଥିଲା ଟମାଟୋ ସହିତ ହେଲା ଟମାଟୋ ସହି ତ ବଟା ହେଇଥିଲା, ତାପରେ କସିଲା ବେଳକୁ ଆଉ ଦିଟା ଟମାଟୋ କାଟିଦେଲି। ଯେହେତୁ ପିଆଜ ରସୁଣ ନା ବିନା ପିଆଜ ରସୁଣ ସେଥିପାଇଁ କି ଟମା ଟ ଟିକେ ବେଶୀ ପକେଇଲେ ଭଲ ଲାଗିବ। ସେଇଟା କଷି ସାରିଲା ପରେ କି ପରିବା ତକ ମଟର ଫଟର ସବୁ କଷି ଦେଇକି ପାଣି ଦେଇଦେଲି ଆଉ। ଆଉ ସେଇଟା ଯାଉ ଟିକେ ଅଧା ସିଝା ହୋଇଗଲା ପରେ ଟିକିଏ ସୋୟାବିନ୍ ପକେଇଥିଲି ଆଉ ତ ଆମର ଯୋଉ ବିରି ବଢ଼ି
ହୁଁ।
ବିରି ବଢ଼ି ଭାଜିକି ଟିକେ ପକେଇଥିଲି ହେଇଗଲା ପୁରା ଘାଣ୍ଟ ଆଉ।
ଏକା ଏକା ଖାଇଦେଲେ।
ନାଇଁ ଲାଷ୍ଟ କୁ ଟିକେ ଗରମ ମସଲା ଆଉ ଧନିଆ ପତ୍ର ପଡିବ। ସେଟା ପଡିଚି ବି। ଯଦି ମାନ ମାନେ ତମେ ବନେଇବ ତାହେଲେ ପଡିବ ବୋଲି କହିଦେଲି ଆଉ।
ହଁ ହଁ।
ଯୋଉ ପ୍ରୋସେସିଂରେ କହିଲି ସେଇଟା କରିବ ଦିନେ ବନେଇକି ଖାଇବ ଆଉ।
ହୁଁ ଆପଣ ଏକା ଏକା କେମିତି ଖାଇଦେଲେ?
ଏକା ଏକା ଖାଇବାନି ଏକା ଖାଇଚି କୋଉଠି ଥୋଡ଼ି ଘରେ ସମସ୍ତେ ଖାଇଚ ଏକା ଖାଇନି ବାପା ମା ପିଲା ଛୁଆ ଆଉ ହଜବ ଅଛନ୍ତି ସମସ୍ତେ ଖାଇଛନ୍ତି ଆଉ ଏଇଠି ପାଖରେ ନଣନ୍ଦ ଘରେ ଅଛି ତାଙ୍କ ଘରକୁ ଟିକେ ଦେଇଥିଲି।
ଆଉ କେହି ପଚାରୁଥାନ୍ତି?
ଆଉ ପାଖରେ ଅଛନ୍ତି ବହୁତ ଲୋକ ଅଛନ୍ତି କିନ୍ତୁ କଲନି ଆଉ ବହୁତ ପାଖରେ ଅଛନ୍ତି ହେଲେ ଦିଅର ଘର ଅଛନ୍ତି ଦେଇନି ବହୁତ ଟିକେ ଦୂର ହେଇଯାଉଚି ଆଉ।
ହୁଁ ଆପଣ ଏକା ଏକା ଖାଇଯାଇଚନ୍ତି ଯଦି ଅଁ ତମ ଦିଅର କି ଦିଅର ବାହାହେଇ ସାରିଚନ୍ତି ନା?
ହଁ କହିଲି ନା ଦିଅର ଜା ଅଛନ୍ତି ବୋଲ କିି।
ତ ଯାହା ଯଦି ଜାଣିବେ ତାହେଲେ ଆମ ପେଟ କାମୁଡିବ ଯେ ଜାଣିଚନ୍ତି ତ
ନାଇଁ ପେଟ କାମୁଡିବନି ଜା ଏ ଘାଣ୍ଟ ଫାଣ୍ଟ ଖାଆନ୍ତିନି।
ତା ଦେହରେ ଯଦି ତାଙ୍କ ଫେବରଟ୍ ଜିନିଷ ପିଡିଥିବ ସେ ଖାଇବେନି?
ହଁ ଫେବରଟ୍ ଜିନିଷ ତାଙ୍କୁ ଙ୍କ ଫେବେରେଟ୍ ଜିନିଷ କଣ ଆଧରେ ହଁ ହଁ ହଁ ହଁ ଠିକ କଥା ମନେ ପ ପକେଇଲ ତାଙ୍କୁବି ବ୍ରେକ ଜିନିଷ ଆଦିହରେ ପଡିଛି ସୋୟାବିନାଟା।
ହୁଁ ତାହେଲେ ତାଙ୍କର ଯଦି ସେ ଯଦି ଜାଣିବେ କଁଳିବେ ପେଟ କାଟିବ।
ନାଇ ଜାଣିଲା ବେଳକୁ ଥୋଡି ଆଉ ତରକାରୀ ଅଛି ନା ସେ ଜାଣିଲା ବେଳକୁ ଆଉ ଦିନେ ବନେଇ ଦବା ସିଏ ଜାଣିଲା ବେଳକୁ ମୁଁ କହିବି ଯେ ନାଇଁ ଆଉ ସେଦିନ ତ ଅଳ୍ପ ଟିକେ ଏ ହେଇଥିଲା ଆମେ ଖାଇ ଦେଇେ ଆଉ ତୁ ଯେତେବେଳେ କହିବୁ ମୁଁ ସେତେବେଳେ ବନେଇକି ଦେଇଦେବି ଆଉ, ସିଏ ବି ଜାଣିବ ବି କେମିତି। କେହି ଜାଣିପାରିବନି
ଯଦି କାଲି ଫୋନ କରିବେ ପଚାରିଦେବେ ବାଇଚାଞ୍ଚ
ନାଇଁ ପଚାରିଦେବ ଯେ କିନ୍ତୁ ସିଏ ଯଦି ବି ଜାଣିବ ନା ଯେ ମୁଁ ନ ନଣନ୍ଦ ଘରକୁ ଦେଇଚି ନା ସେ ତାଙ୍କରି ଠରୁ ଯଦି ଜାଣିବେ ଜାଣିବେ
ହଁ ହଁ।
ନହେଲେ ମୁଁ ନ କହିଲେ, ଏ ନାଇ ଝଗଡା କରିବ
ହ
ଖାଇବା ପିଇବା ଟିକେ କରେ ତାପରେ ମୋ ସହିତ ଆଉ ସିଏ କଣ ଝଗଡ଼ା କରିବେ ଏଇ ଝଗଡ଼ାକୁ ଏତେ ପା ।
। ହୁଁ।
ଝଗଡ଼ାକୁ ପାରେନି ତା ଫେବରଟ୍ ଜିନିଷ ଯଦି କରିକି ଟିକେ ଦେଇଦେବ ଯି ତାର ମନ ଖୁସି ପୁରା।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
ଖାଇବୁ କି ଖାଇଦେଲେ ହେଇଗଲା।
ହଁ ମଲା ନା?
ହୁଁ ଝଗଡା କରିବାନି। ଛୋଟ ଛୁଆ ଟା ଏବେ ଆସିଛନ୍ତି ଆଉ ସିଏ ଆଉ ମୋ ସହିତ ଝଗଡା କରିଗଲା। ଆଉ ଘରେ ସବୁ ଖାଇସାରିଲେଣି?
ହଁ। ହଁ ସମସ୍ତେ ଖାଇକି ଶୋଇଲେଣି। ମୁଁ ଏଠି ଶୋଇଚି ହଜବେଣ୍ଡ ମୋବାଇଲ ଟିପୁଛନ୍ତି।
କଣ ବନେଇଥିଲ ଖାଇବାରେ?
ହଁ। ରୁଟି କରିଥିଲି, ଆଳୁ ଚୋଖା କରିଥିଲି ଆଉ ଖରା ବେଳେ ଛୁଇଁ ଆଳୁ, ମାଟି ଆଳୁ ତାକୁ ସୋରିଷ ମସଲା ତରକାରୀ କରିଥିଲି ବଢିଆ ଲାଗୁଥିଲା ଆଜି ଟେଷ୍ଟ ଟା। ହୁଁ ଜବରଦସ୍ତ ଥିଲା।
କଣ ଜବରଦସ୍ ଥିଲା।
ହୁଁ। ମୁଁ କଣ କିଲି ନା ଛୁଇଁ ଆଳୁ ମାଟି ଆଳୁକୁ ଉଁ ଫାସ ତେଲ ଟିକେ ଦେଇକି ତାକୁ ଉଁ ହାଲକା ଭାଜି ତା ଦେହରେ ହଳଦୀ ଲୁଣ ଦେଇକିରି ପାଣି ଟିକେ ଦେଇକି ସିଜେଇଦେ। ଯ ସାରିଦେଲି ତାପରେ ସେଉଠୁ। ତାକୁ ଯେନ୍ତି ସବୁ ସିଝି ଗଲା ଟିକେ ଟିକେ ଛୁଇଁ ବେଶି ସିଜେଇବେନି ନହଲେ ପୁରା ଫିଟିଯିବ।
ଛୁଇଁ ଟା ଯୋଉ ତରକାରୀ ଫୁଟିଲା ବେଳକୁ ପକେଇଲେ ବି ଚଳିବ।
ହୁଁ ତରକାରୀ ଫିଟି ଗଲେ ଭଲ ଲାଗିବନି। ମୁଁ ସେଥିପାଇଁ ଏକାଥରେ ସବୁ ସି ଚେଇ ଦେଲେ କିନ୍ତୁ ଛୁଇଁ ପୁରା ଗୋଟା ଗୋଟା ଥିଲା। ଦେଶୀ ଛୁଇଁ ବାପା ଆଣିଥିଲେ। ହାଟରୁ ତାପରେ ସେଠୁ ତାକୁ କଣ କଲି ନା ହଁ ଯୋଉ ପୁଣି ତେଲ ଟିକେ ଦେଲି ତେଲ ଦେଇକିରି ପଞ୍ଚ ଫୁଟଣ ଟିକେ ଫୁ ଫୁଟେଇକି ଆଉ ପିଆଜ ପିଆଜ କିଛି ପକେଇ ନଥିଲି ପିଆଜ ପିଆଜ କିଛି ପକେଇ ନଥିଲି ଆ ଡାଇରେକ୍ଟ୍ କଣ ର ରୁଣ ଯୋଉ ସୋର୍ଷ ମସଲା ହଉଚି ନା ତା ଦେହରେ ବେଶି ଆଡୁ ଶାଡୁ ଦେଲେ ଭଲ ଲାଗିବନି। ଆଉ ଟମାଟର କୁ ତାର ଦେଇଦେଲି ଦେଇକରି ସୋର୍ଷ ମସଲା ସେଠୁ ପକେଇଦଲି ପକେଇ ତା ଦେରେ ଟିକେ ହଳଦୀ ଟିକେ ଲଙ୍କାଗୁଣ୍ଡ ଲୁଣ ଆଉ ଟିକେ ଉଁ ଇଏ କରିପାଉବାର। ଏତିକି ବାସ୍ ଦେଇଚି ତାକୁ ଟିକେ
ସୋରଷ ମସଲା ଟା ତ କଷା ହେଇନଥିବ ଖାଲି
ନା ହଁ ଖାଲି ପକେଇ ଖାଲକା ଟିକେ ତାକୁ । ଗୋଳେଇକିରି ଆକୁ ଯୋଗାଡ଼ ଦେଲି ସିଜେଇ କି ରଖିଥିବି। ତା ଯୋଗାଡି ଖଣ୍ଡେଇ ଦେଲେ ଫୁଟିଲେ ହେଲା ଆଉ, ପକେଇଲେ ବଢିଆ ଲାଗୁଥିଲା।
ଭଲ ଲାଗୁଥିଲା ନାଇଁ। ଆଉ ତା ସହିତ ବଡି ପକେଇ ନାହାନ୍ତି?
ବଡି ଭାଜିିକି ରଖିଥିଲି। ଲାଷ୍ଟ କୁ ଯେମତି ପୁରା ଫୁଟି ହେଇଗଲା ଲାଷ୍ଟ କ ବଡି କୁ ଏମିତି ହାତରେ ଚୁନା କରିକି ପକେଇଦେବେ।
ହଁ କାରଣ ଏଇଟା ବଡି ପକା କଥା କାହିଁକି କହିଲି କାରଣ ମୁଁ ବି କରିଥିଲି ନା। ବେଳେ ବେଳେ କରେ ସେଥିପାଇଁ ବଡି ପକେଇବା କଥା କହିଲି। ବଡି ଟା ତ ମ ଏ ମେନ୍ ଆଉ ସୋର୍ଷ ତରକାରୀ ହେଲେ ବଢିଟା ମେନ୍।
ମା ମୁଁ ଦିନେ ଦିନେ ନା ମା ମତେ କହେକି ଯିବି ବଢ ପକେଇଆ କଥା ମୁଁ ଭୁଲି ଯିବି। ବୁଲି ଯିବି ବୋଲି ସେଠୁ ପୁଣି କଣ କରିବି ଲାଷ୍ଟ କୁ ପୁଣି ତରକାରୀ ଓ ସେତ ଖାଇଲା ବେଳେ କେତେବେଳ ପୁଣି ଲାଷ୍ଟ ପୁଣି ତରକାରୀ କରିବି।
ଓହୋ ମାନେ ବଡି କି ଆଉ ଟିକେ ଭାଜିକିରି ତରକାରୀ ତା ଦେହରେ ପକେଇ ଦିଅନ୍ତି।
ନା ନା ତରକାରୀ କାଢିକି ରଖିଦେଇଥିବି ଯଦି, ମୁଁ ତ ଇଏ କଡେଇ ଖାଲି କରିଦିଏ କଡେଇ ମାଜ ମାଜି ଥୋଇଦିଏ।
ହଁ ହଁ କାମ ଟା ସରେଇ ଦିଅନ୍ତି ଆଉ ହୁଁ।
ଆ ସେ ଜାଗାରେ ଯୋଉ ବଜାର ଥାଏ ନା ସେଇଥିରେ ପଡି ତ ସଜା ହେଇକି ଥାଏ ଆମର ସବୁବେଳେ। ହଁ ସେଇ ପରି ପଜା ବଢିକି ତାପରେ ପୁଣି ଗୁଣ୍ଡ କରି ପକେଇଦିଏ।
ଗୁଣ୍ଡ କରିଦିଅନ୍ତି, ଯେମିତି ଶାଗରେ ପଡିଲା ଭଳିଆ ତା ଦେହରେ ଗୋଟା ରଖନ୍ତିନି।
ଗୋଟା ଗୋଟା ରଖିଲେ ବି ଭଲ ଲାଗେ କିନ୍ତୁ ଗୁଣ୍ଡ କରିଦେଲେ ଟେ ମିଶିଯାଏ ଆଉ
ମିଶିଯାଏ ଟିକେ ମୋଟା ହେଇଯାଏ ଆଉ ତରକାରି ଟା ଆଉ। ସବୁଆଡେ ଯିବ ଆଉ, ଆଉ ଗୋଟା ରଖିଲେ କଣ ଏମିତି ମାନେ
ଆ ବଢି ଟା କିଏ କିଏ ବେଶୀ ଭଲ ପାଆନ୍ତି କିଏ କିଏ ବେଶୀ ଭଲ ପାଆନ୍ତିନି କିନ୍ତୁ ଏମିତି ଗଣି ଗଣି ଦବାକୁ ପଡିବ ଯିଏ ନ ଖାଇବ ତା ଆଡେ ଯିବନି ଆଉ ଯିଏ ଖାଇବ ତାକୁ ଟିକେ ବେଶୀ
ହଁ ହଁ ହଁ ସେଇଟା।
ଗୁଣ୍ଡ କରିଦେଲେ ଟିକେ ତରକାରୀ ଟା ମୋଟା ଆସିବ ଆଉ।
ମୋଟା ବି ଆସିବ ଆ ଯିଏ ନ ଖାଇବା ଲୋକ ବି ଖାଇବେ, ଖାଇବା ଲୋକ
ସବୁ ଜିନିଷ ପକେଇଛ, ମାଟି ଆଳୁ ଆଉ କଣ କହିଲ ଛୁଇଁ ଏଇ ସବୁ ନା ଆଳୁ ଟିକେ ତା ସହିତ ଟିକେ ଖା ଏଇ ଯୋଉ ଆମର କିଣା ମୁଗ ଡାଲି ପଡିଥାନ୍ତା।
ନା ମୁଗଡାଲ।
ହଁ ତା ସହିତ ଆଉ ଟିକେ ଟେଷ୍ଟ ଲାଗିବ କାରଣ ମୁଁ ସେମିତି କରିଛି ନା।
ନା ନା ସେଟା ମୁଗ ଡାଲିର ଇଏ ପକେଇକିରି କଲେ ସେଟା ଅଲଗା ବୋଧେ
ନାଇଁ ସେଇ ମୁଗ ଡାଲି ସୋରିଷ ଛୁଇଁ। ଆଉ ବଢି ଏଇ ସବୁ ଝଡ ହେଇଥାଏ ହଁ।
ବି ସଜନା ପତ୍ର ପକେଇକି ଡାଲି ହୁଏ।
ନାଇଁ ନାଇଁ ସେଇଟା ତ ଶାଗ ମୁଗ କିନ୍ତୁ ଏଇଟା ତରକାରୀ ଟାଇପ ର ଆରେ ଅଳ୍ପ ପଡିବ ଆଉ
ମୁଁ ଜାଣିନି କେବେ ବନେଇନି।
ଥରେ ବନେଇବେ। ସବୁ ସେମ ଅଛି କିନ୍ତୁ ଖାଲି-ଇ-ମୁଗଟା-ଆ ଯେତେବେଳେ ଆଳୁ ଉ ଆଉ ଦେଶୀ ଆଳୁ ଏ ଯୁ ସିଝେଇଲ ନା ସେ ତେବେଳେ ମୁଗ ସିଝେଇଦବ, ଆଉ ଅଧା ଫିଟା ଟିକେ ହେଇଯିବ। ଅଧା ଅଧା ସିଝା ହେଇଯିବ ତାପରେ ଯୋଉ ଟମାଟୋ ଫୁମାଟୋ କଷିକିରି
ହୁଁ ଦିନେ ନିହାତି କରିବା। ହଉ ଠିକ୍ ଅଛି ଯାଆନ୍ତୁ ଶୋଇବେ ରଖୁଛି।
ହଉ ଠିକ୍ଅଛି।
ଆ ଧେରେ କରୁନୁ।